ହଁ ହ୍ୟାଲୋ! ହଁ ସୁଭାଂଶ ଭାଇ ନମସ୍କାର ନମସ୍କାର ନ ହଁ ଆଉ କଣ କରୁଛନ୍ତି?
ଆଜ୍ଞା ଆଜ୍ଞା ଶୁଭ ହଛି କହୁନାହାନ୍ତି?
ହଁ ଆପଣ କଣ କରୁଥିଲେ ନା?
କିଛି ନହିଁ ଆଜ୍ଞା ଏ ଖାଇକି ଆସିକି ଜସ୍ ଖର୍ଚ୍ଚ କରୁଛି ଆଉ।
କାଇଁ କଣ ଖାଇଲେ ଯିକେ ଆପଣ ଏମତି?
ଆଜି ଭାତ ଡାଲି ପୋଟଳ ଭଜା, ଆଉ ପାମ୍ପଡ଼
ଆଉ କଣ ଓ ଆଉ ଆପଣ ପୋଟଳ ଭୂଜା ଖାଇଛନ୍ତି ଏ ନା?
ଆଜ୍ଞା ଆପଣ କଣ ହେଇଛନ୍ତି?
ଭାତ ଡାଲି ପୋଟଳ ଭଜା! ହଁ ମୁଁ ସେଇ ଭାତ ତ କଲରା ଭଜା ଆଉ ଡାଲି ଆଚାର ଏମିତି ଆଉ
ଆଚାର ଖାଇଛ ନା?
ଆପଣ କଣ କହିଛନ୍ତି? ଆପଣ ତ ଖାଇଛନ୍ତି ଆଉ କଣ ହଁ ଠିକ ଅଛି, ହଁ ହଁ। ହଁ ଆପଣ ସକାଳେ କୁଆଡେ ଯାଇଥିଲେ କି ଆଜି ଆପଣ?
ଆଜି ଯାଇଥିଲି ରସୋଲଗୋଡେ ଯାଇଥିଲି ସକାଳ ର ରସୁଲଗଡ ଟିକ ହେଥିଲି।
ଆଉ କେଥିେରେ ରୁଟି ଯାଇଥିଲି କି?
ସାଢ଼େ ଚାରିଟା।
ଥିଲେ ଏତେ ଜଲଦି ଉଠିକି ଯାଇଥିଲେ?
ଆଜ୍ଞା ପାଞ୍ଚଟାରେ ବସ୍ ଲାଗିଲା ବା ହଁ ଇା ସେ ହଁ ମୋ ଲୋକେ ଟିକେ ଜିନିଷ ପଠେଇଲେ ତ ଆଣିକି ଯାଇଥିଲି।
ଓହୋ ହୋ ମାମୁଁ ଘରେ ତାହେଲେ ପଠାପଠି କରୁଛନ୍ତି ଆପଣଙ୍କୁ ତାହେଲେ?
ଆଜ୍ଞା।
ହ୍ୟାଲୋ!
ଆଜ୍ଞା କହୁନାହାନ୍ତି?
ହଁ ହଁ। ଆପଣ ଚାରିଟା ବେଳେ କୁଆଡେ ଯିବେ ଆଜି ଖେଳିବାକୁ?
ଉୁଁ ନାଇଁ ଦେଖୁଛନ୍ତି ତ ବର୍ଷା ବାାଗ ଔଷଧ ହୋଉ
ବର୍ଷା ନହେଲା ଯଦି ଚାଷୀ ଆଜି ଖେଳିବାକୁ।
ହଁ ଯିବା ଦେଦ ନହେଲେ ବାହାରିବା ଟେ ଘରୁ ଆଉ ଘରେ କେତେ ବି ଶିଖୁଉନାହାନ୍ତି।
ହଁ ସେଇ କଥା ମୁଁ ବି ଆଜି କୁଆଡେ ଯାଇନି କଲେଜ ଆପଣ ଯାଉଛନ୍ତି?
ବହୁତ ସକାଳୁ କେତେଳେ ଯିବି ଗଲେ କହୁନାହାନ୍ତି?
ଆଉ କଲେଜ ଆପଣଙ୍କୁ ଏବେ ଖୋଲିବ କି?
ହୁଁ ଆଉ ଦତି ଚାରି ଦିନ ଗଲେ ଖୋଲିବ ଆ।
ହଁ ଆମର ତ ଖୋଲି ଯାଇଛି ଆମର ତ କ୍ଲାସ ଆମର ପାଠପଢା ଚାଲିଚି ହଁ ଠିକଠାକ୍ ଚାଲିଚି ଆପଣଙ୍କର ପାଠପଢା କେମିତି ଚାଲିଚି ଆଉ।
ହଁ ଆପଣଙ୍କୁ ସରକାରୀ ନା
ହଁ ହଁ ଆମର ସରକାରୀ ଆପଣଙ୍କର ବେସରକାରୀ।
ଆଜ୍ଞା।
ଆଜ୍ଞା ଆପଣ ତ ଧନୀ ଲୋକ ଆଉ।
ନା ମୁ କଣ କହୁଛନ୍ତି ଧନୀ ଲୋକ।
ହଁ ଆପଣ ତ ବେସରକାରୀରେ ପଢୁଛନ୍ତି ଆଉ। କଣ ଆପଣ ଧନୀ ଲୋକ ନହେ ଯାଉ କିଆ
ଆଉ ବେସରକାର ବେଶ ବେରକାର ବେଶ ବେନିଫିଟ ଅଛି ନା ସରକାର
ବେ ବେସରକାରରେ ବେଶୀ ବେନିଫିଟ ଅଛି ଆପଣ ପଇସା ଦେବେ ମାର୍କ ପାଇବେ। ଆଜ୍ଞା ଆଜ୍ଞା। ଆପଣ ପଇସା ଦେଇକି ମାର୍କ ପାଇବେ ଆମେ ଖାଇଲୁ ଆଜ୍ଞା।
ଆଉ ଆପଣଙ୍କ ହିଲ ସ୍ଲରସିପ ନା ଆପଣଙ୍କ
କଣ କରିଚ କଲ ହଁ ଆମେ ଆପ୍ଲାଏ କରିଥିଲୁ ଫାଷ୍ଟ ବର୍ଷ। ହଁ ଶୁଭୁନି କଣ କହୁଚୁ? ଆସିଥିଲ କଣ ଦେଖିବା? କିଛି ନାହିଁ ହାତ ବାଜିଗଲା ପଳିବି କେଜାଣି ହ୍ୟାଲୋ ହଁ କହ? ନାଇଁ ନାଇଁ ଏପଟେ ଡାକୁଥିଲେ ଟିକେନାକୁରୁ
ଓ ହୋ।
ଆପଣ ଯ ଆସନ୍ତୁ ଚା ଚାରିଟା ବେଳକୁ ଖେଳିବାକୁ ବର୍ଷା ତ ଛାଡି ଯାଇଚି ନା। ଚାରିଟା ବେଳକୁ ହେଇ ନପାରେ ଆସନ୍ତୁ ଆକାଶ ଭାଇକି ନେଇକି ଆସନ୍ତୁର କାଳୁ ଭାଇକି।
ଆଉ କାଳୁ ଭାଇ ତ ତାଙ୍କ ଅଛନ୍ତି କାଳୁ ଭାଇ
କାଳୁ ଭାଇ ତାଙ୍କର ତ ସାଇକେଲ ଧର କି ଚାରି ଅଡେ ଗଗନ ନା ନା କାଳୁ ଭାଇ ତ ଆମର ସାଇକେଲ ଧରିକି ପୁରା ଦେଶ ଦେଶ ବିଦେଶ ଭ୍ରମଣ କରୁଛନ୍ତି ଆମର ଆଉ। ହଁ ସା ସ୍ନାନ ପୂର୍ଣ୍ଣିମା ଆମର ଯାଇଥିଲେ ବାଳକାଟି ଆସିଥିଲେ ଏଇଠିକି। ଆମେ ମଧ୍ୟ ତାଙ୍କୁ ଦେଖିଛୁ। ହଁ ହଁ ଆମେ ଦେଖିଛୁ ଦେଖିଛୁ ତାଙ୍କୁ।
ହୁଁ। ଏ ଅଭିିତ ଭାଇ ଆଉ ଆଲ ଭାଇ ହେଇଥିଲେ
ହଁ ହଁ ହଁ ଆମେ ଦେଖିଛୁ ଦେଖିଛୁ ଆମେ କଲେଜ ଯାଉଥିଲୁ ସେତିକିବେଳେ। ଆମେ ମୋଟା ଭାଇଙ୍କ ସହିତ ଯାଉଥିଲୁ ଆମେ ତାଙ୍କୁ ଦେଖିଲୁ।
କାଳୁ ଏତ ପୁରା ଦିନକୁ ଦିନ ପୁରା ହିରୋ ହେଇଗଲେଣି ଆଉ।
କିଏ?
କଳେଇ
କିଏ କିଏ କିଏ ଆକାଶ ଭାଇ ଆମର ଓ କା ହ ସେଇ ଆକାଶ ଭାଇ ଆମର କାଳୁ ଭାଇ ହଁ ଆଉ ଆପଣ ବି ଦ ହେଇଗଲେଣି ହିରୋ
ନାଇ ନାଇ ଆମେ କୋଉଠି ହିରୋ।
ନାଇ କରୁଚନ୍ତି ଆପଣ ତ କଲେଜ ଯାଇଁକି ବିଭିନ୍ନ ପ୍ରକାର ଆଜ୍ଞା ପକୋଉଚନ୍ତି ଆପଣଙ୍କର ଫଟୋ ଫଟୋ ପକୋଉଚନ୍ତି ଇଏ ସେ ପଟରେ ଏନା କେତେ କଣ କରୁଚନ୍ତି। ହଁ
ନା ଓ ଆପଣ ନା। ଆପଣ ବି ତ କୋଉଚନ୍ତି ନା ଆପଣ ବି କୋଉଚନ୍ତି ନା କାଫେଟେରିଆ ଯାଉଚନ୍ତି କ୍ୟାଫେ ଯାଉଚନ୍ତି ରେଷ୍
ଏ ନା ନା ଆମେ ସେମିତି ମଝିରେ ମଝିରେ କେତେବେଳେ କେମତି ନା ଆଉ ଆପଣଙ୍କ ଭଳିଆ ଆପଣଙ୍କ ଭ ଆପଣ ତ ଡେଲି ଯାଉଚନ୍ତି।
କୋଉଠି ଆଜ୍ଞା ଆପଣ ତ ଆପଣ ଆପଣ ଯୋଉ ଜାଗାକୁ ଯାଉଚନ୍ତ୍ ସେ ଜାଗା ଆମକୁ ଯିବେ ଜାଣଚନ୍ତି ତ।
ନାଇଁ ନାଇଁ ଏଇଟା ମିଛ କଥା କହିଲେ।
ନାଇଁ ଆପଣ ଯୋଉ ଜାଗାକୁ ଯାଉଚନ୍ତି ସେଇଟା ଆମର ଯିବାକୁ ଆଦୌଁ ସାହସ ନାଇ ଯିବାର। ଆପଣ ଚାରଶ ଟଙ୍କାର ପୁଡିଂ ଖାଉଚନ୍ତି ଆମେ ଚାଳିଶ୍
ନାଇଁ ନାଇଁ ସେଟା ମିଛ କଥା ଆଗେ ମିଛ କଥା ସମ୍ପୂର୍ଣ୍ଣ ମିଛ କଥା। ସମ୍ପୂର୍ଣ୍ଣ ମିଛ କଥା ଆଜ୍ଞା ଆମେ ସେଇଟା ଆପଣଙ୍କୁ ସେମତି କହିଥିଲୁ ନା ଆଉ। ନାଇଁ ସେଟା ମାତ୍ର ଚାଳିଶ ଚାରଶ ଟଙ୍କା ନଥିଲା ସେଟା ଛଅଶ ଟଙ୍କା ଥିଲା।
ଓ
ନା ନା ସେଟା ଚାରିଶ ଟଙ୍କା ନଥିଲା ଛଅଶ ଟଙ୍କା ଥିଲା ଆଜ୍ଞା।
ଓହୋ।
ଆପଣଙ୍କୁ ମିଛ କଥା କହିଥିଲି ମୁଁ।
ଆପଣ ଟିକେ ପୁଅନ ବେଶୀ ମସ୍ତି ମଜିଗଲେ ଆଉ।
ନାଇଁ ନାଇଁ ତ କଣ କହିଲେ? ଏ ନାଇଁ ପବନ କଁ କରିବା। ନାଇଁ ଆପଣଙ୍କଠୁ ତ କମ।
ନା ମ ଆ
ଆପଣଙ୍କ ଭଳିଆ କିଏ ଅଛି। ଆପଣ କେତେ କଣ କୋହୁଚନ୍ତି ଆମେ କଣ କିଛି କହିପାରିବା ଆପଣଙ୍କୁ। ଉଁ ହୁଁ ହୁଁ। ଆପଣ ବହି ଫହି କିଛି ଅଛି ଆପଣଙ୍କ ପାଖରେ? ଆ ଆପଣଙ୍କ ପାଖରେ କିଛି ବହି ଫହି ଅ କିଛି ଅଛି କି?
କୋଉ କୋଉ କ୍ଲାସ କୋହୁନାହାନ୍ତି।
ଆପଣଙ୍କର ଯୋଉ ପଢୁଚନ୍ତି।
ହଁ ବହି ଅଛି।
ଆଉ ଆପଣ ସବୁ ବହି କିଣାକିଣି କରିସାଇଲଣି?
ନାଇଁ ଅ କଲେଜ ଲାଇବ୍ରେରୀରୁ ଆଣୁଚୁ ନା ଆମେ କିଣିବୁ କାହିଁକି।
କଲେଜ ଲାଇବ୍ରେରୀରୁ ଆପଣ ଆଣୁଚନ୍ତି ତାହେଲେ ବୋହୁତ ଭଲ କଥା ଆପଣଙ୍କ ଲାଇବ୍ରେ ରୀରେ ତାହେଲେ ପୁରା ବହି ଅଛି ଆମର ତ ଲାଇବ୍ରେୀରେ ସବୁ ଉଣେଇଶ ଅଠାଅଶୀ ଉଣେଇଶ ଅଣାନବେ ନବେ ମସିହା ର ବହି ସବୁ ଅଛି।
ଓ
ଯାହାକି ଆମକୁ ବୋହୁତ ଅସୁବିଧାରେ ସେ ପକୋଉଛି।
କଣ କରିବା ସରକାରୀ କଲେଜ ତ ବୋହୁତ ସା ବୋହୁତ ପୁରୁଣା କଲେଜଟା ନା ଆପଣଙ୍କର।
ହୁଁ ହୁଁ ବୋହୁତ ପୁରୁଣା କଲେଜ ଆଜ୍ଞା ନୋଉ ସ୍ ଆମର ଟିକେ ଆମର ଡି ଡିପମଣ୍ଟରେ ଆମର କକ୍ଷରେ ମଧ୍ୟ ବୋହୁତ ନୂଆ ନୂଆ ବହି ଅଛି ଯେ ଆମେ ଯାହାକୁ ପାଉନାହୁଁ ଆମେ ଖୋଜିଲୁ ମଧ୍ୟ ପାଉନାହୁଁ ବୋହୁତ ସମୟ ଲାଗିବ ଖୋଜିବା ପାଇଁ।
ଉଁ ଆପଣଙ୍କ କଲେଜେ ଆପଣଙ୍କ କଲେଜେ ଇଏ କେଉଁ ମସିହାରେ ତିଆରି?
ଆମେ ସେ କଥା ମଧ୍ୟ କହିପାରୁନୁ କେବେ ଉଣେଇଶହ କେତେ ମସିହାରେ ହେଇଥିବ ବୋଧୁଏ। ଆ ଆମେ ଭଲ ସଠିକସେ କହିପାରୁନାହୁଁ।
ଆମର ଉଣେଇଶ ସତାନବେ ମସିହା କଲେଜ ଆମର।
ଉଣେଇଶ ସତାନବେ ଏଇଟା ଓ କାଇଁ କେବେ ତ ମୁଁ ଆ ଆପଣ କୋଉ କଲେଜରେ ପଢୁଚନ୍ତି କହିଲେ?
କୌସ୍ତଭ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍।
କଣ ଓସ୍ତ ଗଛ?
କୌସ୍ତଭ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍।
ଓ କୋସ୍ତକ।
ଉଁ କୌସ୍ତବ।
କୌସ୍ତବ୍, ଓହୋ କାଇଁ ମୁଁ ନୂଆ ଶୁଣିଲି ତ। ଆପଣଙ୍କ କଲେଜ ଏତେ ବର୍ଷ ହେଲାଣି, ମୁଁ ଆପଣଙ୍କ କଲେଜକୁ ନୂଆ ଶୁଣୁଚି।
ଆ-ଆପଣ ଯେବେ ଜାଣିନଥିବେ ଆପଣ ଆଉ, କଣ କରିବେ? ଆପଣ ଘରୁ ଆଉ କଣ ଜାଣିବେ?
ନାଇଁ ଆମେ ଆ-ଆମେ ଆଗେ ଯେମତି ଘରୁ ବାହାରୁଛୁ, ଆପଣ ବାହାରୁ ନଥିବେ ସେମତି।
କଣ କହୁଛନ୍ତି ଆପଣ? ଯଦି ଆପଣ ଘରୁ ବାହାରୁଛନ୍ତି, ଯଦି ଆପଣ ଘରୁ ବାହାରୁଛନ୍ତି, ତାହେଲେ ଏଇ କଲେଜ ନାଁ କେ ଶୁଣିନାହାଁନ୍ତି କଣ ପାଇଁ?
ଆପଣ ସେ କନ୍ଧମାଳିଆ କଲେଜ ଆପଣ ପଢୁଛନ୍ତି, ଆମେ କେମତି ଜାଣିବୁ ଆଜ୍ଞା।
ଆମେ କେମତି ଜାଣିବୁ ଆଜ୍ଞା ଆପଣ ସ
ଆଜ୍ଞା। ଆମର ତ ଆଜ୍ଞା, ଆମ କଲେଜଟା ତ ଆମର ଆଗେର ଟାଉନ ମଝିରେ ରହିଛି, ଆମ ସମସ୍ତେ ଛୋଟପିଲାଙ୍କୁ କହିଲେ ସେ ଜାଣିଛନ୍ତି। ଆପଣ କନ୍ଧମାଳିଆ ଅଞ୍ଚଳରେ ରହିଲେ କଣ ହବ? କୋଉ କଲେଜରେ ପଢିଲେ କଣ ହବ?
କୋଉଠି କନ୍
ଆଜ୍ଞା, ଆପଣ ପୋସ୍ତକ କୋଉ କଲେଜ ଅଛି, ଆମେ ତ ନୂଆ ଶୁଣିଛୁ। ପୋସ୍ତକ, କୋଉ କଲେଜ?
ଆରେ କୌସ୍ତବ କୌସ୍ତବ।
କୌସ୍ତବ, ହଁ ସେଇଟା ଶୁଣିବାକୁ ବି ଟିକେ ଅବାଗିଆ ଲାଗୁଚି ତ ପାଟିରେ ପଶୁନେଇ।
ହଁ।
ଆଜ୍ଞା। ଆପଣ ସେଠି କେତେ କଣ ଦେଇ, କେତେ ବର୍ଷ ପଢିବେ?
ଆଉ ମୁଁ ସେଇଠି ଦି ବର୍ଷ ପଡିବି ଆଉ।
ଓହୋ, ଦି ବର୍ଷ ପଢ଼ିବେ। ଆପଣ କଣ ପାଇଁ ଏମ୍ସରେ ପଢିଲେନି?
ଉଁ ଏଁ ଆପଣ-ଆପଣ ଯୋଉ କଥା କଉଚ ହାଇଟେକ୍ ପଢ଼ିବି ହାଇଟେକରେ ସେତିକି ବରଂ ମାଲ୍ ଥିବା ଦରକାର। ସେତିକି ମାଲ୍ ନାହିଁ ଆମ
ଓହୋ ହୋ ଆମେ ଜାଣିପାଇଲୁ, ଆଜ୍ଞା ଆଜ୍ଞା ଜାଣିପାଇଲୁ। ହଁ। ଆଉ ଆପଣଙ୍କୁ କିଛି କହିବା ଦରକାର ନାହିଁ, ତେଣୁ ଆପଣ ସେ କଲେଜରେ ପଢିଛନ୍ତି ଆଉ।
ଯିଏ ଯେତିକି ମାଲ୍ ଆପଣଙ୍କ ଘରେ, ସେତିକି ମାଲ୍ ଆଉ ଦୁନିଆରେ କୌଣସି ବ୍ୟକ୍ତି ପାଖେରେ ନାହିଁ।
ଆଜ୍ଞା। ଆପଣ କୋଉ କେତେ ବର୍ଷ ପଢ଼ିବେ ସେଇ କଲେଜ?
ମା-ମାତ୍ର ଦୁଇ ବର୍ଷ।
ଓହ ମାତ୍ର ଦୁଇ ବର୍ଷ ନା, ଆପଣଙ୍କ ପାଠପଢା ତାହେଲେ ଠିକ୍ ଠାକ୍ ଚାଲିଚି, ଆପଣ ଡେଲି କଲେଜ ଯାଉଛନ୍ତି?
ହୁଁ।
ଆଉ ଆପଣ ଆଜି ଚାରିଟା ବେଳେ ଟିକେ ବୁଲାବୁଲି କରୁନାହାଁନ୍ତି ଆପଣ ମୋଟା ଭାଇଙ୍କ ସହିତ ଆଡେ ଆସୁନାହାଁନ୍ତି। ମୋଟା ଭାଇ ନୁହଁ କାଳୁ ଭାଇଙ୍କ ସହ ସହିତ ଆମ ଘର ଆଡ଼େ, ଆମ ଘର ଆଡ଼େ ଆଜ୍ଞା।
ଆପଣଙ୍କ ଘର ଆଡ଼େ, ଯୋଉ ଉମ୍ ରାସ୍ତା ଯୋଉ ଖରାପ ହେଇଚି, ଯଦି ଆମେ
ନା ନା ରାସ୍ତା କିଛି ଖରାପ ନାହିଁ, ରାସ୍ତା କିଛି କି ନାଇଁ ପୁରା ପରଫେକ୍ଟ ରାସ୍ତା ଆଜ୍ଞା। ଆପଣ ଆସିଲେ ଜାଣିପାରିବେ। ରାସ୍ତା ଆମର କିଛି ଖରାପ ନାହିଁ, ସବୁ ପରଫେକ୍ଟ ଆଜ୍ଞା। ସବୁ ସମ୍ପୂର୍ଣ୍ଣ ଠିକ ହୋଇଯାଇଛି। ରାସ୍ତା ଆଉ ଏବେ ପୁରା, ଆପଣ ଆମର ଏଠି ଯାନବାହାନ ପୁରା ଗତି କରୁଛନ୍ତି ନା।
ଯାନବାହନ ପୁରା ସୁରୁଖୁରୁରେ ଯିବାଆସିବା କରୁଛନ୍ତି। ଓ ହୋ।
ଆଜ୍ଞା। ଆପଣ ଆପଣଙ୍କର ଗାଡିଟା ଧରିକି ଆସନ୍ତୁ।
ହଁ ମୋ ଆପ ମୋର ତ ଅଛି ବି ଏମ୍ ଡବ୍ଲ୍ୟୁ ଅଛି ନେଇକି ଯିବି ଆଉ।
ଆପଣ ଏତେ ଆପଣଙ୍କ ଉପରୁକୁ କଥାବାର୍ତ୍ତା କରିଦଉଛନ୍ତି ଆଉ। ଠିକ ଅଛି, ଆପଣ ଯାଆନ୍ତୁ, ଶୁଅନ୍ତୁ, ଆଜ୍ଞା ରଖୁଛି। ନମସ୍କାର।
ଆଜ୍ଞା।
ହଉ ଭାଇନା ଛେନା ଭାଇନା ରଖୁଛି ଆଜ୍ଞା ରଖୁଛି ନମସ୍କାର ଆ ଆଜ୍ଞା ଅଜ୍ଞା।